ଏବେ ଶୁଣା ଯାଉଛି।
କଣ ପଳେଇଲା ଦଶଟା ହେଲାଣି।
ହାଲୋ। ଆ ହଁ। ବୋଉ। ହାଲୋ ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର କଣ କରୁଛନ୍ତି?
ମୁଁ ଏଇଠି ହେଇ ବୁ-ବୁଲୁଛି କଥା ହଉଛି ଚାଲିକି ଆଉ।
ଆଜ୍ଞା ଆଜ୍ଞା।
ଆପଣ ବୁଲିକି ଆସିଲେଣି ହେରି।
ଆଜ୍ଞା ଆଜ୍ଞା ମୁଁ ଏ ବିଲ ଆଡେ ଟିକେ ଆସିଥିଲି। ବୁଲିକି ତ ଏବେ ଯାଉଛି ଘରକୁ। ହାଲୋ। ହାଲୋ। ହଁ ଆଜ୍ଞା ଶୁଭୁଛି କୁହନ୍ତୁ।